ହା ହ୍ୟାଲୋ ମୁଁ କହିନି କଣ କରୁଚ? ହୁଁ କଣ କରୁଚ?
ଏଇଠି ବଇଥିଲି।
ଆଉ ଶୋଇନା କି?
ନା।
ଖାଇସାଇଲଣି?
ହଁ।
ଓହୋ ଆଜି କ ଖାଇଲ?
ଏ ଟିକେ ଚିକେନ୍ ଭାତ।
ଆଜି ସବୁ ଏଇ-ଏଇ ରବବାରେ ସବୁ ଫ୍ୟାମିଲି ମିଶିକି ଯିବା ଯୋଉ ନନ୍ଦନକାନନ ବୁଲିବାକୁ।
ହୋଉ।
ଓହୋ ନନ୍ଦନକାନନ ଯାଇଚ କେବେ?
ଉ ନା।
କେବେ ଯାଇନା?
ନା ତମେ ଯାଇଚ?
ହଁ ମୁଁ ଥରେ ଯାଇଥିଲି ଏଠି ବାଘ, ଭାଲୁ, ହାତୀ ସେ ଯୋଉ ଆମର ଶୁଗାଳ ସେ ଯୋଉ ମିରିଗ ସବୁ ବହୁତ ପ୍ରକାର ପଶୁପକ୍ଷୀ ଅଛନ୍ତି।
ହଁ।
ତମେ କେବେ ଯାଇନା? ଓହୋ ସେଠି ଉଁ ବଡ଼-ବଡ଼ ସବୁ ଦିନେ ସାପ ଅହି ଅହିରାଜ ଅଜଗର ସବୁ ଏ ବହୁତ ବଡ଼-ବଡ଼ ସାପ ବି ଅଛନ୍ତି।
ହଉ।
ତମେ ଦିନ୍ କେବେ ଜେନାପୁର ଯାଇଚ?
ହଁ।
ଏଠି ମ ମାନେ ଗୋଟେ କଣ ଅଛି ନା କଣ ଭଲ ପ୍ଲେସ କାଳେ ମୁଁ ଶୁଣିଥିଲି?
ହଁ।
ହ୍ୟାଲୋ।
ହଁ।
ହଁ ଜେନାପୁର ଯାଇଛି।
ଏ ଗାଇ ଭଲ ପ୍ଲେସ ଟିଚ ଅଛି?
ହଁ ଏ ଯୋଉ ମୁନି ମଠ କଟଣୀ ମଠ।
ଅଁ ହଁ। ଯୋଉ ହଁ ସେଠି ଭଲ ଭଲ ଜେଗା ଅଛି?
ହଁ।
ଓହୋ ଆମ ଆଡେ ବି ଅଛି। ଗୋଟେ ଯୋଉ ଆମର ଏଠି ଉଁ ରଜରେ ରାମ ରଜା ହୁଅନ୍ତି ଏଠି ରାମ ଲ କ୍ଷ୍ମଣ ଭରତ ସତୃଘ୍ନ ସିତା ସବୁ ପୂଜା ପାଆନ୍ତି।
ହଉ।
ଆଉ ଆମ ଏଥିବି ପାଖରେ ଯୋଉ ପଡିଆ ବ୍ରିଜ ଟା ଅଛି
ଓ ହଁ ଏଇ ଯୋଉ ଲୁହା ପୋଲ?
ହଁ ନା ହେଟା ଗୋଟେ ଲୁହାର ପୋଲ ହଁ।
ହଁ।
ଆଉ ତମେ ଖାଇ ସାରିଲଣି?
ହଁ।
କଣ କରୁଛୁ କଣ?
ଏଇଠି ବଇଥିଲି।
ଆଉ କଣ ଆଜି ଖାଇଲ କଣ?
ଏଇ ଚିକେନ ଭାତ।
ଓ ହଁ ଆମର ଏଇଠି ହେଇଥିଲା ଛତୁ। ଆଉ ଭାତ ଡାଲି ଭଜା ପନିର।
ଉଁ।
ସବୁ ଏୟା ହେଇଥିଲା। ଆଉ ଖ ଖରା ବେଳେ କଣ ଖାଇଥିଲ?
ଖରାବେଳେ ପଖାଳ।
ଓହୋ ଆଉ ଆଉ ଆଇଟମ?
ଆଇଟମ ଉଁ ଭଜା ଦଳାଦଳି।
ଓହୋ। କଣ ତମର ଦଳ?
କହୁନୁ ଟିକେ?
ମୁଁ କହିଲି କଣ ତମର ଆଜି କଣ କଣ ଖାଇଛୁ? ହାଲୋ ମୁଁ କହିଲି କଣ କଣ ଖାଇଛ?
ଏ ଭାତ ଚିକେନ ସବୁ।
ମୁଁ କହିଲି ତମେ କେବେ ଆସୁନ ଆମଆଡେ ରଜରେ ବୁଲିକି ଯିବ।
ରଜ ଗଲାଣି ଆର ବର୍ଷରେ ହୁଁ।
ଆର ବର୍ଷ ଆସ ଏ ବର୍ଷ ନଆସିଲ ନାହିଁ।
ହଉ।
ଅହ। ଆମଆଡେ ରଜ ଭଲ ହୁଏନା ସେଥିପାଇଁ।
ହଉ।
ଆଉ ଏବେ-ଏବେ କଣ କରୁଚ କଣ?
ଏବେ ଶୋଇଥିଲି।
ହଁ ତମ ସବୁ ଘରେ ଭଲ?
ହଁ।
ଆଉ
ହଁ ସମସ୍ତଙ୍କ ଦେହପା ଭଲ ଅଛି ଆଉ।
ତମ ଦେହ?
ହଁଁ ଭଲ ଅଛି।
ଆ ଯୋଉ କିଛି ରବିବାରେ କିଛି ପ୍ଲାନିଂ ରଖିିନଥିବ ଯିବା ନନ୍ଦନ କାନନ୍।
ହଁ।
ପୁରୀ କି କେବେ ଯାଇଚ ନା?
ହଁ।
ସମୁଦ୍ରରେ ଲହଡି କେବେ
ଏ ନାଁ ମତେ ଲହଡି ଭାଙ୍ଗିବାକୁ ଡରମାଡେ।
ପାଣିରେ କଣ ପଶିବାକୁ ଡ ଭୟଲାଗେ?
ଆଉ ଏରା ପାଣି ଯଦି ନେଇଯିବ ଟାଣିକି।
କେବେ ନଈରେ ଗାଧେଇଚ ନା ଗାଧେଇନା?
ଏ ନଈରେ ଥରେ ଦିଥର।
ଡର ଲାଗେନି?
ହଁ ଡରଲାଗେ ସେମ୍ତି ଆଉ।
ହଁ ନଈଟା ବି ଭାରି ଡେଞ୍ଜରିଅସ୍। ଆମର ବି ଏଠି ଯୋଉ ପୁରୁଣା ପୋଲ ଅଛିନା
ହଁ।
ଏଠି ଗୋଟେ ଯୋଉ ପୁରୁଣା ପୋଲ ଅଛି ସେଠି ଦେଖିବେ, ପ୍ରତି ବର୍ଷ ହୋଲିରେ ଜଣେ ଦି ଜଣ ହେଠି ତମ ଆଡେ ନଈ ଅଛି ନା?
ହଁ। ଆମ ଆଡେ ବ୍ରାହ୍ମଣୀ।
ଆମ ଆଡେ ବୈତରଣୀ ଅଛି।
ସେ ଯୋଉ ବ୍ରାହ୍ମଣୀ ନଈ, ଆମ ଆଡେ ବି ଗଡିଆ ମେଞ୍ଚେ ଅଛି।
ଆମ ଆଡେ ଖାଲି ନଈ ଆଉ।
ଗଡିଆ ମାଛ କୋଉ ଯୋଉ ଗଡିଶ ଚେଙ୍ଗ।
ହୁଁ।
ସବୁ ପ୍ରକାର ମାଛ ଅଛନ୍ତି, ତମ ଆଡେ ଅଛନ୍ତି ନା?
ଆମର ଏବେ ବ୍ରାହ୍ମଣୀଟାରେ ପାଣି ପ୍ରବଳ ଶୁ କି ଯାଇଛି ମାଛ ଖାଲି ଭାସୁଚନ୍ତି।
ସବୁ ପ୍ରକାର ମାଛ ଅଛନ୍ତି? କି କି ମାଛ ଖାଇଚ?
ସବୁ ଖାଇଚି।
ତଥାପି କଣ କଣ ଖାଇଚ?
ରୋହୀ। ରୋହିି, ଭାକୁର। ଇଲି ମିରିକାଳି ଏ ସବୁ।
ଦେଶି କେବେ ଖାଇନ?
କଣ ଟିଏ ନା।
ଓହୋ। ଇଲିସି କେବେ ଖାଇନା?
ନା।
ଫଳି
ହଁ ଫଳି ଖାଇଚି।
ଅଁ ଉଁ।
ହ। ଆଉ ତମ ଘର ଦେହ ପା ସମସ୍ତଙ୍କର ଭଲ ଅଛି ନା?
ହଁ ସେଇଭଳିଆ।
ହଉ।
ଆଉ ଯ କଣ କହୁଚ ଯିବା ନା ଯିବାନି ନନ୍ଦନ କାନ
ହଁ ଯିବା ଆମ ମୁଁ କହୁଥିଲି ବାଇକ୍ ଧରିକି ଯିବା।
ହାଲୋ।
ନା ମୁଁ ବାଇକ ନେଇ ଗଲେ ଭୁବନେଶ୍ଵର ଟା ବାଟ ହେଇଯିବ।
ଆଉ କେମିତି ତାନେ ଯିବା?
ନା ପୁଅ ଯୋଉ ବୋଲର ରେ ଯିବା।
ହଉ।
ଆ ଯାଇଛ ନା କେ ବାଇକ ରେ କେବେ ନନ୍ଦନକାନନ?
ଉଁ ବାଇକରେ କେବେ ଲ ଉଁ ଯାଇନି।
ଉଁ ହୁଁ। ତାପରେ ଆଉଥରେ ପ୍ଲାନିଙ୍ଗ ରଖିବା ପୁରୀ ଯିବା।
ହୁଁ।
ପୁରୀ ରେ ବି ଭଲ ଭଲ ଜାଗା ଅଛି ନା।
ହଉ।
କୋଣାର୍କ ଚନ୍ଦ୍ରଭାଗା ଯୋଉ ଆମର। ଜଗନ୍ନାଥ ମନ୍ଦିର।
ହୁଁ।
ଆଉ ଜ ସେଠି କାଳେ ଚନ୍ଦ୍ର କି ସୂର୍ଯ୍ୟ ଉଠିଲେ ଦେଖାଯାଆନ୍ତି।
ହଉ। ହଉ ତମକୁ ନିଦ ମାଡୁନି।
ହ୍ୟାଲୋ। ହ୍ୟାଲୋ।
ହଁ କୁହ।
ମୁଁ ନି ହଉ ଯାଅ ତମେ ଶୋଇବ।
ନିଦ ଆସିଲାଣି ତମକୁ, ହୋ।